ହଁ ଭଲ ଅଛ। ହଁ ପରା ଖାଇକିନା ବସିଥିଲି ଏଠି ଆଉ।
ହ ହଁ।
ଲ ଲ ହଁ ବର୍ଷା ତ ହଉଥିଲା ଏନା କମି ଯାଇଛି। ଏଜୁ ଖାଇକି ଲାଇନ ନାହିଁ ବୋଲି ଲାଇନ ଆସିଥିଲା ଟିକେ ଏବେ ପୁଣି କଟିଗଲା ଏ ପୁରା ଧୂପକାଠି ଭଳିଆ ଲାଇନ ଆସିଛି କଣ ହେଇଛି କେ ଜଣଣି କୁଆଡେ।
ହ ହଁ।
ରସ୍ ଜଣେ।
ହ
ଜଣେ ପଚାରୁଥିଲେ ଜଣେ ପଚାରୁଥିଲେ ତାଙ୍କର ଭଲ ଲାଇଟ୍ ଅଛି ଆଉ ଜଣଙ୍କୁ ପଚାରିଲାବେଳ କୁ ତାଙ୍କର। କହିଲା ଏମିତି ପୁରା ମିଲି ମିଲି ଜଳୁଛି।
ଓହୋ ଗୋଟେ ଫେଜ ତାହେଲେ କଟି ଯାଇଥିବ ଆଉ।
ହୁଁ ନାଇଁ ଜଣେ ଯାହାକୁ ପଚାରିଥିଲି ଭଲ ଲାଇନ ଅଛି ତାଙ୍କର ବିପିଏଲ୍ ଲାଇନ୍ ଟା।
ହଁ ହଁ।
ମୁଁ ଆଉ ଜଣଙ୍କୁ ପଚାରି ଏଇନା ଗାଁ ଲାଇନ ଟା ଯେ ତାଙ୍କର ମିଞ୍ଜି ମିଞ୍ଜି ଜଳୁଛି ଆମର ବି ଫୋନ୍ ଏଥିରେ ଚାର୍ଜ ହଉନି।
ଦେ ଲାଇନ୍ ଅଛି।
ଆଉ ଖାଇସାରିଲଣି?
ହଁ ବା। ଖାଇକି ତ ବସିଥିଲି ଅନେଇଥିଲି ଟିକେ ଲାଇନ କି ମୋବାଇଲ ଫୋବାଇଲ ଟିକେ ଚାର୍ଜ କରିବି ବୋଲି। ମୁଁ ଶୋଇନି ପାଗ ଟିକେ ଏମତିଆ। ଶୋଇନଥିଲି ଝିଅ ଟା ସ୍କୁଲ ଯାଇଥିଲା ଯେ ଆସିଲାଠୁ ତାକୁ ଖାଇବା ପିଇବାକୁ ଦେଇକି। ବାସନ ଫାସନ ଧୋଇକି ଏଇନା ବସିଛୁ ଆଉ ସ୍ତ୍ରୀ ଲୋକଙ୍କ ଆଉ କାମ କଣ ଏଇଆ ତ କାମ।
ଆଜି କେ ଆଜି ମାନେ କେତେ ମାନେ କେତେ କେତେ ବେଳୁ ତମର ବର୍ଷା ହଉଛି ସିୟାଡେ?
ନାଇଁ ନାଇଁ ନାଇଁ ଆମର ରାତି ଯାକ ବର୍ଷା ହେଇଥିଲା ବାର ରାତି ସକାଳ ପର୍ଯ୍ୟନ୍ତ ବି ବର୍ଷା ହଉଥିଲା ଏମିତିି କି ଆଟଟା ସାଢ଼େ ଆଟଟା ନଅଟା ପାଖାପାଖି ଯାଏ ବି ବର୍ଷା ହେଉଥିଲା ଝିଅ ସ୍କ କୁଲ୍ ଗଲାବେଳେ ବି ବର୍ଷା ହେଉଥିଲା।
ସେଠୁ ତାପରେ ଟିକେ ଭଲ ପାଗ ହେଲା ମାନେ ଖରା ନୁହେଁ। ପାଗ ଟିକେ ଭଲ ଲାଗିଲା ହେଲା ଲୁଗାପଟା ଟିକେ ପୁର ଶୁଖେଇଲୁ ଦେଖିଲା ବେଳକୁ ପୁଣି ବର୍ଷା ହେଲା ଯେ ପୁଣି ଆଣିଲୁ ବାରେ ପୁଣି ଟିକେ ତ ସୁଖେଇବୁ ଭଲ ପାଗ ହେଇଗଲା। ସେଠୁ ପୁଣି ଅନ୍ଧାରିଆ ଉଁ ହେଇକି ଝିପିଝିପି ଟିକେ ଟିକେ ହେଲା। ଏମିତ୍ୟା ଲୁଗାପଟା ଖାଲି ନଉଚୁ ଆଣୁଚୁ ଏଇଟା ତ କାମ ଆମର ଗୋଡା ହାତ ବିନ୍ଧୁଛି ଥଣ୍ଡାକୁ ଯାଇ ଯାଇ।
ତମର ତ ହେଲେ ଟିକେ ଲୁଗାପଟା ନେଇଛ ଆମର ତ ସକାଳୁ ଯେମିତି ବର୍ଷା ଓଜାଡୁ
ଏବେ ଏବେ ଏବେ ହଉଛି?
ହୁଁ ଏବେ ହେଇଛି ଟିକେ ନାଗୁରୁ ଛାଡିଛି। ସାଙ୍ଗେ ସାଙ୍ଗେ ଟିକେ ନାଗୁରୁ ଛାଡିଛି ନହେଲେ ବର୍ଷା ଯେ ହଉଛି ସକାଳୁ ମାନେ। ହୁଁ ସେମିତି ଗଲା ହଉଚି ହୁଁ ହୁଁ।
ଲାଇନ୍ କିନ୍ତୁ ଅଛି?
ହଁ ଲାଇନ୍ ହଁ ଲାଇନ୍ ତ କଟିଚି କଟୁଚି ପୁଣି ଆସୁଚି ପୁଣି କଟୁଚି ଆସୁଚି ଆମର ଇନ୍ ଭେଟର ଅଛି। ଏବେ ଲାଇନ୍ ଅଛି ଏମିତି ଚାଲିଚି ଆଉ।
ଆଉ ତମର ପିଜୁଳି ଗଛ ଅଛି?
କଣ କହିଲ?
ପିଜୁଳି ମୁଁ କହିଲି ଆଉ ଆମର ପ୍ରବଳ ପିଜୁଳି ଗ ଛ ବହୁତ ପିଜୁଳି ଏତେ ପିଜୁଳି ଯେ ଖାଲି ବ ବିକା ହୋଉଚି ସମସ୍ତଙ୍କୁ ଏଇନା ଏଇନା ବହୁତୁ ବିକା ହୋଉଚି ଏରା ଲୋକଙ୍କୁ ବାଣ୍ଟିଦେଲେ ଭଲ ବିକା ହୋଉଚି। ଯାହାକୁ ପାଇଲେ ତାକୁ ନିଏ ଯିଏ ଆସୁଛି ସିଏ ନଉଛି ଆଉ।
ଓଃହଁ। ନାଇଁ ଆମର କିଛି ଗଛ ନାଇଁ ଆମ୍ବ ଗଛ, ପିଜୁଳି ଗଛ, ଭଣ୍ଡା ଗଛ। ଆଉ ଏ ତା ସବୁ ଗଛ କିଛି ନାହିଁ।
ହଁ ମୁଁ ଏଠି ବସିଚି ତ, ଏରା ସବୁ ଦେଖା ଯାଉଚି ଗଛ ଗୁଛି ତ ମୁଁ ସେଇଥିପାଇଁ ପଚାରିଦେଲି। ପ୍ରାୟ ବାଡିରେ ରହେ ନା ଆଁ ଗଛ ଗୁରାକ ସେଇଥିପାଇଁ ମୁଁ ପଚାରିଦେଲି।
ମାନେ ଏମିତି ହେଇଯାଇଚି ନା ଆମର ଆଉ ଜାଗା ନାହିଁ, ପୁରା ମାନେ କଣ୍ଟା କଣ୍ଟି ଉପରେ ଘର ହେଇଯାଇଛି। ଅ ହଁ ଜାଗା ଥାନ୍ତା ହଁ ଲଗେଇଥାନ୍ତି।
ଆଚ୍ଛ, ସବୁ ସଜନା ଗଛ ଫଛ କିଛି ନାହିଁ ନା?
ନା ନା ଆମର ଏ ଏଠି କାହାର ବି ସଜନା ଗଛ ନାହିଁ କାହିଁକି ନା ଯୋଉ ମାଙ୍କଡ ଆସିକି ଖାଇଯାଆନ୍ତି।
ହଁ ଏଠିକି ବି ହନ ଏପଟେ ଏତେ ଆସୁନାହାନ୍ତି ଯଦି ବି ବେଳେ ବେଳେ ଆସୁ ଛନ୍ତି ସବୁ ଆ
ହଁ।
ହଁ ସିକି
ଆଉ ଆଜି କଣ ରୋଷେଇ କଣ କରିଥିଲ?
ରୋଷେଇ ରୋଷେଇ ଆଜି ହେଇଥିଲା ଆଳୁ ମସଲା ଦିଆ ରେ ଏମତି ତାୱ ରେ ଭାଜିଥିଲି ଆଉ ଶାଗ ଆଉ ଉଁ ଡାଲି ଆଉ ଏମ ତି ଜହ୍ନି ଫନି ଇଏ ସିଏ ତେଲରେ ଏମିତି ଗଡ଼େଇକି ଦଳିକି ଆଜି ତ ପୋଡ଼ାପୋଡ଼ି କରିବିନି ମଙ୍ଗଳାବାର। ଖାଉନାହାନ୍ତି ଛୁଆମାନେ ଦଳି ଦୁଳାକି ଖାଇଦେଲୁ, ଏ ମିଚର୍ ଫିଚର ଆଳୁ ଫାଳୁ ଦଳିକି ଆଉ
ହଁ ହଁ।
ଛୁଅ ଛୁଆଙ୍କର ତାହେଲେ ଏ ଟ୍ରେନରେ ଭାତ ବସିକି ଖାଇବେ ଦେ ସବୁ ଚାଲିଚି
ଅଁ ହଁ।
ତ ତମ ପଟେ ପ୍ରସିଦ୍ଧ ଜିନିଷ କଣ, ମାନେ କୋଉଟା ଜିନିଷ ଯୋଉଟା କି ଏଇପଟ ସେଠି ଏଇ ଜିନିଷଟା ହୁଏ, ଯେମିତିକି ଆମ ପଟେ ଧାନ ଚାଷ ଟା ବେଶୀ ହଉଚି, ସେମିତି ତମ ପଟେ କଣ?
ହଁ ଆମ ପଟେ ସେଇଆ। ହଁ ହଁ ହଁ। ଧାନ ଏମିତି ନାଇଁ ଆମର ଧାନ ହୁଏ।
ଖାଲି ଧାନ। ଖାଲି ଧାନ ହାଲୋ, ଅଁ-ହଁ। ନାଇଁ ଆମର ଧାନ ହଉଚି, ମୁଗ ଫୁଗ କରାହଉଚି। ଆଉ ଜଣ ତ ଏଇଠି ପାଖରେ ଜଣେ ଜଣେ କରୁଚନ୍ତି ତାଙ୍କର କଣ ଏଇଟା କୋଳଥ ଏଟୁ ଉଁ ଏମିତି ମାଣ୍ଡି ମାଣ୍ଡିଆ ଫାଣ୍ଡିଆ କି ଏମିତି ଗହମ କି? କେତେବେଳେ ପୁଣି ଏମିତି ସବୁ ଚାଲିଚି ଯିଏ କରିପାରିଲା ଯିଏ ଘରେ ରହିଲା ସେ ଚାଷ କଲା।
ହୁଁ।
ଯିଏ ବାହାରେ ରହିବ, ସିଏ କଣ ଚାଷ ଏତେ କରିପାରିବ କି?
ହଁ ହଁ ନାଇଁ ଆମର ବି ଏପଟେ ଧାନ କରନ୍ତି ତ ସେ ସେପଟ ସାହିରେ କଖାରୁ ହେରିକା ସେମାନେ କରନ୍ତି ସବୁ। କଖାରୁ ଆମର ଏଠି କରନ୍ତି ଯେ ମାନେ ଫା ଆମର ଯେତେବେଳେ କଖାରୁ କରାହୁଏ ଶଶୁର ଯେତେବେଳେ କରୁଥିଲେ।
ହୁଁ।
ସେତେବେଳେ ସବୁ ଚୋରି କରିକି ନେଇ ଯାନ୍ତି।
କଣ?
କଖାରୁ।
ପାଣି କଖାରୁ ନା ବୋଇତାଳୁ କଖାରୁ, ବୋଇତି କଖାରୁ।
ହଁ ସବୁ ଚୋରି କରିବି ଗଛ୍ ବହୁତ ଚୋରି କରିକି ନେଇଗଲେ କଖାରୁୁ, ଭେଣ୍ଡି ଆଉ ଜହ୍ନି ହୁଏ ଆମର। ଆଉ ବହୁତ ଚୋରି କରିକି ନେଇଗଲେ, ନେଇଗଲେ ଯୋଉଠୁ ଆଉ କୁ ହୁଏନି, ସେଇଦିନଠୁ ଆଉ ବା ଆଉ କଲେନି, କଲେନି ଆଉ।
କାଇଁ ଏରା ସୋଲାର ଫୋଲାର ଲଗେଇଦକି
ଆ ଯଦି ନେଇ ଯାଉଛନ୍ତି, ସ୍କୋ ସୋଲାର ଫୋଲାର ଲଗେଇ ଦେଇେଇକି ଦେଇଦେଲନି କେହି ପଶି ପାରିିନଥାନ୍ତେ।
ନା ନାଇ ଯାହା ଲଗେଇଲେ ବି ସେ ନେଇଯାଆନ୍ତି।
ଉହୁଁ।
ଯିଏ ନବାର ଥିବ ସେ କେତେ ବାଟ ତାଙ୍କୁ ଜଣାଥିବ।
ଆ ତମ ପଟେ ପରିବା ପତ୍ର ଶସ୍ତା ନା ରେଟ୍?
ଆମର ଏପଟେ ରେଟ୍ ତ ଅଛି, ରେଟ୍ ଅଛି କୋଉ ପରିବା ଶସ୍ତା ଅଛି, ଏମିତି ଆଉ ସବୁ ପରିବା ତ ଶସ୍ତା ନାହିଁ। ହଁ
ଛତୁ କିଲ କେତେ କହିଲ?
କଣ କହିଲ?
ଛତୁ ଛତୁ, ଛତୁ କିଲ କେତେ?
ଛତୁ, ଛତୁ ଚାଷ କରନ୍ତି ନି, ଛତୁ ତ ଆମର କିଣା ହେଇକି ଆସେ ବ
ସେଇ ଛତୁ, ବର୍ତ୍ତମାନ ସେଇପଟ ଛତୁ କିଲ କେତେ?
ସତ ଦୁଇଶହ କେତେ ଟଙ୍କା ଏମିତି।
ହଁ ଦୁଇଶହ ଗୋଟେ ଆମର ତେ ଓଲଟି ଧିକା ହେଲେ, ଆମର ତିନିଶହ କେତେ, ହଁ
ଦୁଇ ସହ
ତାହେଲେ ତମ ପଟେ ବୋଧେ ପରିବା ପତ୍ର ଏଇନା ସବୁ ଯୋଉ ବାଇଗଣ ଫାଇଗଣ ଏଇ ସବୁ କେତେ ଏଇନା ନର୍ମ, ଏଇ ଟାଇମରେ ତ ଟିକେ ଶସ୍ତା ହେବା କଥା ଏଇନା।
ସେ ସିଏ ଆଣନ୍ତି, ଆମର ସେ ଦିଅର ଆଣନ୍ତି ନା
ନା ଆମର ସବୁ ପ୍ରାୟ ଷାଠିଏ ଅଶୀ ଉପରେ। ଟମାଟୋ ଟମାଟୋ ଫମାଟ ଏଇନା ଚାଳିଶ ଟଙ୍କା, ଚାଳିଶ ନା ପଚାଶ ଟଙ୍କା ଅଛି ଟମାଟୋ କେଜି।
ହଁ ହେଇଥିବ, ହଁ।
ସବୁ ପରିବା ବି ସେଇ ଚାଳିଶ, ତିରିଶ, ଚାଳିଶ, ପଚାଶ, ଷାଠିଏ ଏମିତି।
ହଁ ବା ନାଇଁ ଏବେ ବି ପରିବା ବି ରେଟ୍ ହେଇଯିବ, ବର୍ଷା ଦିନ ଆସିଲାଣି ନା। ଆଉ ପରିବା ବି ଏବେ ରେଟ୍।
ବର୍ଷା ଦିନେ ତ ଶସ୍ତା ହବା କଥା, ସବୁ ଫଳିବ ଆସ୍ତେ ଆସ୍ତେ ଭେଣ୍ଡି ଜହ୍ନି ଗୁରା ବେଶି ଫଳେ ନା?
ହଁ ଯେ ଗୋଟେ ଗୋଟେ ଆମର ଏପଟେ ରେଟ୍ ହେଇଯାଏ।
ତମର ସିନା କରୁନ ହେଠି ଆଉ ଲୋକ କରୁନଥିବେ କି?
ନାଇଁ ଏଠି ସବୁ କଣ ଆମର ଯାହା ସବୁ କିଣା ହେଇକି ଆସିବ ସବୁ ମାର୍କେଟ‌ରୁ।
ଉଁ ହୁଁ।
ହାତରୁ ହାଟ ହୁଏ ହାଟ ରୁ ଆସେ। ନାଇଁ ହାଟ ହୁଏ ହାଟ ଯଉଠି ହୁଏ ସେଟା ପାଖେରେ।
ହୁଁ। ଏ ବର୍ଷ ଆମ୍ବ ପ୍ରବଳ ଖାଇଚ ନା କମ ଖାଇଚ କହିଲ ଆମ୍ବ ଏ ପାଳି କମ ନା ବେଶୀ?
ଯିବୁ ଆମ୍ବ ବହୁତ ଖାଇଛୁ।
ଦେହ କିଛି ହଉନି ଆମ୍ବ ଖାଇଲେ?
ନା ନା ମ ପୁଅ ଖାଇଦେ ମୋତେ ଭଲ ଲାଗେ ଆମ୍ବ ଟା।
ଆଉ କଇଆଁ କଇଆଁ କଇଆଁ ହେଇଛି ନା ନାଇଁ?
ନା ନା ଆମର ଏପଟେ କଇଁଆ ଗଛ ନାହିଁ ନା ସେଗୋରା କିଛି ନାହିଁ।
କିଣା କୁଣି କରନି ତମ୍ ମାନେ ଗାଚର ଫାଚର କି ଖଟା ଫଟା କରନି କି?
ନାଇଁ ନାଇଁ ସେ ମୁଁ ଆମର ଆମ୍ବ ଖଟା ହେଇ ଆମ୍ବ ଖଟା ହେଇଥିଲା ସେ ଥୁଆ ହେଇଚି ଯାହ ପ ଖଣ୍ଡେ ହେଇଥିଲା ଆଉ କଇଁଆ ତ ନାହିଁ ଆମ ନଣଦ ଦେଇଥିଲା କଇଁଆଁ ଏତିକି ଖଣ୍ଡେ କୋଉଠୁ ଆଣିଚି ଦେଇଥିଲା।
ଉୁଁ ହୁଁ ସେୟା ଖଟା କରିଥିଲା ତମେ ଖଟା କରି ଶିଖିଛ?
ନାଇଁ ନା।
ତମେ ଖଟା କରି ଶଖିଛ?
ନା ନା ମତେ କଟା ଆସିବନି ଏଠି ଜଣେ ଣ୍ଟି ଅଛନ୍ତି ସିଏ ଘର ଭଡା ନେଇକି ରହିଛନ୍ତି।
ହଁ।
ତାଙ୍କୁ ଦେଇ ଦେଇଥିଲୁ ଆମ୍ବ ସିଏ କରିକିରି ସିଏ ଅଳ୍ପ ରଖିଲେ ଆମକୁ ଅଳ୍ପ ଦେଲେ। ମୁଁ ଜାଣିନି ନା ମୁଁ ଶାଶୁ ଜାଣି
ଉଁ ହୁଁ। ଆଉ ଚା ଫା ପିଅ ନା ନାଇଁ?
ନା ବା ମ ଦିଅର ବାହା ଅଛନ୍ତି ବାହା ହଵାକୁଜେ ଝିଅ ମିଳୁନାହାନ୍ତି।
ଚା ଚା। ଚା ଚା କଫି କଫି ଚା ଯୋଉ। ସେ ମାନେ ଚା ହଁ ଏଇ ପାଗରେ ମୁଁ କହିଲି
ଭଉଣୀ ଟିଏ। ନାଇଁ ନାଇଁ ମୁଁ କହିଲି ତମ ବୟସ ଟିକେ ଶୁଣା ଯାଉନି ତ ସେଥିପାଇଁ। ଏଇ ମତେ ଜା ସୁବିଧା।
କି ଚା ଏ ପାଗ ତ ଏମିତି ହେଇଚି ଚା କଫି ପିଉଚ ନା ପିଉନ?
ହଁଁ ଚାହା ଡା ତାର ତ ସକାଳ ହେଲା ମାନେ ତ ଠାକୁର ପୂଜା ସଇଲେ। ସେଇଟା ଗୋଟା ମାନେ ଏମିତି ଅଭ୍ୟାସ ହେଇଯାଇଚି ସେଇଟାକୁ ଟିକେ ନ ପିଇଲା ମାନେ ମୁଣ୍ଡ ହେଇଯାଉଛି। ଆଉ ସନ୍ଧ୍ୟା ଟାଇମ ରେ ଏଁ କେତେବେଳେ ଫ୍ରି ଥିବି ଦେଖି ଚାହା ଟିକେ କରିବୁ ପିଇବୁ ବଉ ଆଉ ମୋର ନହେଲେ ମୋ ପୁଅକୁ ପା ଛୁଆଁ କେ ଟିକେ ପଢେଇଲା ବେଳକୁ ଆଉ ଟାଇମ ହଉନାହିଁ। ତାକୁ ଟିକେ ଶିଖେଇଲା ବେଳକୁ।
ମୁଁ କହିଲି ଦିନକୁ କେତେ ଥର ପିଉଚ?
ନା ନା ମୁଁ ସେ ଥରେ। ଥରେ ବପିଏ ଦିଇ ଥର ସନ୍ଧ୍ୟା ହେଲେ ଯଦି ହେଇ ଥିବ ତାହେଲେ ପିଇବି ନହେଲେ ସକାଳ ପୁରା କମ୍ପଲସରୀ ସକାଳକୁୁ ସକାଳ।
ଆ ଶୀତ ଦିନଟାରେ ବେଶୀ ପିଉଥିବ ନା।
ହଁ ଶୀତଦିନେ ତ ଅଧିକା ପିଅନ୍ତି। ତମେ ପିଅନି?
ମୁଁ ଏମତି ଅଭ୍ୟାସ ନୁହଁ କିନ୍ତୁ ପିଇଦିଏ ଆଉ।
ଓହୋ।
ଅଭ୍ୟାସ ନୁହେଁ ଯେ ନାଇଁ ଏଇଟା ପିଇଲେ ଦରକାରେ ଏଇଟା ନ ପିଇଲେ ମୋର ଏଇଟା ହବ ହେମିତି ନାହିଁ। ଯେମିତି ଲୋକମାନେ ର ନ ପିଇଲେ ମୁଣ୍ଡ କାହାର ବିନ୍ଧିଲାଣି କାହାକୁ କଣ ଲାଗିଲାଣି ସେମିତି ନାହିଁ।
ଖିବା ହଁ।
ହଁ ହଁ ହଉ ବାଏ ବାଏ।